ତ କହିଲା
ହ୍ୟାଲୋ।
ହ୍ୟାଲୋ।
ହଁ ସାଙ୍ଗ ଶୁଭ ସକାଳ।
ଶୁଭ ସକାଳ।
କେମିତି ଅଛ?
ଭଲ ଅଛୁ। ଆପଣ?
ହଁ ମୁଁ ବି ଭଲ ଅଛି। ଆଉ ତମ ଘରେ ସମସ୍ତେ କେମିତି ଅଛନ୍ତି?
ହୁଁ ଭଲ ଅଛନ୍ତି।
ଆଉ ତମ ଦିନଟା ଆଜି କେମିତି କଟିଲା ସକାଳୁ କଣ କଲ ଉଠିକି?
ସକାଳୁ ଆ ଉଠିକି ବ୍ରଶ କରିଥିଲୁ, ଆଉ ଏ କିଛି ଜଳଖିଆ ଖାଇଥିଲୁ ଆଉ।
ଓହୋ ଆଜ ତମେ ଜଳଖିଆରେ କଣ ଖାଇଲ?
ଜଳିଖିଆ ରେ ଖାଇଥିଲି ବରା ଇଟଲି ଆଉ ତରକାରୀ।
ଓ ହଁ ଭଲ କଥା।
ହଁ ଆପଣ କଣ ଖାଇଥିଲେ?
ମୁଁ ସକାଳେ ଉପମା ଆଉ ତରକାରୀ ଖାଇଥିଲି। ଆଉ ତମ ଦେହ ଭଲ ଅଛି?
ହଁ ମୋର ଭଲ ଅଛି।
ଆଉ ଏବେ ତ ହଁ ମୋର ବି ଭଲ ଅଛି ଆଉ ଏବେ ତ ରଜ ଗଲା ରଜ କେମତି ପାଳନ କଲ?
ହୁଁ ରଜ ବହୁତ ଭଲରେ ଗଲା। ମାମୁଁ ଘରେ ରଜ ହଁ ମାମୁଁ ଘରେ ର ଜ ପାଳନ କଲୁ ଦୋଳି ଫୋଳି ଖେଳିଲୁ ଚାରି ଦିନ ଆମର ଏଠି ରଜ ହୁଏ ନା ସେଇଥି।
ଭଲ ଆଉ ରଜପାନ ଖାଇଲ କି ନାଇଁ?
ରଜ ପାନ ହଁ ହଁ ଖାଇଚି।
ଭଲ କଥା ଆଉ ପୋଡପିଠା?
ହଁ ସେଟା କେମିତି ହବନି ମାନେ ରଜରେ ତ ସେଇଟା ହିଁ ତ ମେନ୍ ଜିନିଷ।
ହଁ ଠିକ୍ କଥା କହିଲ।
ତମେ ରଜ ଏଥର କେମତି ଯାଇଛି?
ମୋର ବି ଭଲ ଗଲା ନୂଆ ଡ୍ରେସ୍ ପିନ୍ଧିଲି ଆଉ ପୋଡ ପିଠା ଖାଇଲି ଆଉ ବହୁତ ସାରା ପିଠା ବି ଖାଇଲି ପାନ ବି ଖାଇଲି ବୁଲିବା ପାଇଁ ଗଲି ଏମତି କଟିଲା ଆଉ ମଜାମସ୍ତିରେ ଆଉ।
ଆଚ୍ଛା ଭଲ।
ଆଉ ତମୁକୁ ଘର ସଜେଇବା ପାଇଁ କେମତି ଲାଗେ?
ହୁଁ ଭଲ ଲାଗେ। ମାନେ ନୂଆ ନୂଆ ଜିନିଷ ସବୁ ଆଣିକି ଏଁ ଡେକୋରେଟ୍ କରିଆ ସଜେଇବା ଘର ହରିକା ବହୁତ ଭଲ ଲାଗେ।
ହଁ ମତେ ବି ସେଇ ଘର ସଜାଇବା ପାଇଁ ବହୁତ ଭଲ ଲାଗେ। ଆଉ ତମର ପଢାପଢି କେମତି ଚାଲଚି।
ହଁ ଭଲ ଚାଲିଚି ତମର ପଢାପଢି କେମତି ଚାଲଚି?
ହଁ ମୋର ବି ଭଲ। ଆଉ ଆଜି ଜାଣିଚ ମୁଁ ଯେତେ ମୁଁ ଏବେ ଏଇ ଚାକିରି ପାଇଁ ପଢା ବି କରୁଚି ଆଉ। ଯୋଉ।
ଆଚ୍ଛା।
ହଁ ଏଇ ମୋର ୱେବ ଡେଭଲପମେଣ୍ଟ ଉପରେ ପଢା ପଢି କରୁଚି ନୂଆ ନୂଆ ପ୍ରୋଜେକ୍ଟ ତିଆରି କରୁଛି ନିଜକୁ ପ୍ରସ୍ତୁତ କରୁଚି ଇଣ୍ଟରଭ୍ୟୁ ପାଇଁ ଆଉ।
ଆଚ୍ଛା ବହୁତ ବଢିଆ।
ହଁ ତମେ ବି ଭଲରେ ପଢ। ଆଉ ଜାଣିଚ ଆଜି ମୁଁ ଘରେ ଯେତବଳେ ସଫା କରୁଥିଲି ସେତବଳେ ବହୁତ ମୋ ପୁରୁଣା ଜିନିଷ ମିଳି ଥିଲା ଭାବୁଥିଲି ସେସବୁ ଫୋପାଡି ଦେବି।
କେମିତି ଜିନିଷ ମିଳିଥିଲା?
ଏଇ ସବୁ ପୁରୁଣା କାଚ ବୋତଲ ଆଉ କିଛି ଡବା ଏସବୁ ମିଳିଲା।
ଅଁ ହଁ ତାକୁ କଣ କଲେ ଆପଣ ଫୋପାଡି ଦେଲେ?
ଅଁ ଭାବୁଥିଲି ଫୋପାଡି ଦେବି ବୋଲି ତାପରେ ଭାବିଲି କି ନାଇଁ ନାଇଁ ସେଇ ପୁରୁଣା କାଚ ବୋ ବୋତଲରେ ଗୋଟେ ଫୁଲଦାନୀ ତିଆରି କରିଦେବି। ଆଉ ଡବା ରେ ଏଚି ଗୋଟେ ପେନେ ଷ୍ଟାଣ୍ଡ ତିଆରି କରିଦେଇ ରଖିଲେ ଭଲ ହବ।
ଆଚ୍ଛା ତାଲେ ତିଆରି କରିବେ ସେଗୁଡା ସବୁ ଏଇନା।
କ କହିଲ?
ମୁଁ କହିଲି ସେ ସବୁ ଏଇନା ଡେକୋରେଟ କରିବ ତା ହେଲେ।
ହଁ ହଁ ଠିକି କହିଲ ସେସବୁ ଆଉ ତମକୁ ଘର ସଜାଇବା ପାଇଁ କେମିତି ଲାଗେ?
ଅ ବହୁତୁ ବଢିଆ ଲାଗେ।
ହଁ। ଆଉ ତମେ ଚିତ୍ର ତ ଆଙ୍କୁ ଥିବ ଚିତ୍ର ଆଙ୍କିବା ପାଇଁ ତ ଭଲ ଲାଗେନା ନାଇଁ?
ହଁ ଚିତ୍ର ଆଙ୍କିିତ ଭଲ ଲାଗେ। ଖାସ୍ କରି ମାନେ ଏତେ ବି ସମୟ ହୁଏନି ମାନେ ଚିତ୍ର ଚିତ୍ର କ ମାନେ ସେ ଯୋଉ ଚିତ୍ର ଆଙ୍କିବା ପାଇଁ ତ। ଛୁଆ ମାନେ ମୋ ଭଉଣୀ ମାନଙ୍କର ସବୁ ଯୋଉ ସ୍କୁଲ ରୁ ଆସ ସେ ସବୁ ସେଇ ସବୁଥିରେ ମୁଁ କରେ ତାଙ୍କର। ହଁ ପ୍ରୋଜେକ୍ଟ ହରିକାରେ ମୁଁ କରିଦିଏ।
ଭଲ କଥା। କାରଣ ଏଇ ସବୁ ବି କଲେ ବି ଅଧିକ ମନକୁ ବି ଖୁସି ଲାଗିବ। ପୁଣି ଟାଇମ ଟା ବି ପାସ୍ ହେଇଯିବ କାରଣ ଆଜିକାଲି ତ ଆମେ ମୋବାଇଲ ରେ ଅଧିକ ଟାଇମ୍ ଦେଇ ଦେଉଛୁ କିନ୍ତୁ ଏସବୁ କଲେ ଆମକୁ ବୋହୁତ ଭଲ ଇଏ ମିଳିବ।
ହଁ।
ଆଉ ତମକୁ ବହି ପଢିବା ପାଇଁ ଭଲ ଲାଗେ।
ହଁ ବହି ପଢିତେ ବି ଭଲ ଲାଗେ।
କୋଉ ଭଳିଆ ବହି ପଢ଼ିବା ପାଇଁ ଭଲ ଲାଗେ। କିଛି କାହାର ଜୀବନୀ କି ଗପ ବହି କିଛି ଠା
ଠାକୁରଙ୍କ ବଇ।
ଏ ହଁ ବେଶୀ କରି ଠାକୁରଙ୍କର ବେଶୀକରି ଠାକୁରଙ୍କର ଆଉ ଜୀବନୀ ବହି ମାନେ ଯୋଉ ଷ୍ଟ୍ରଗଲ ଉପରେ। କେମିତି ଷ୍ଟ୍ରଗଲ କରିକିନା ସେମାନେ ହଁ ସେ ସବୁ ଦେଖିକି ନା ଭଲ ଲାଗେ।
ହଁ ଆଉ କିଛି ଗୋଟେ ଗୋଟେ ବଥାଏ ଓଡ଼ି ଓଡ଼ିଆ ଖା ଖାଦ୍ୟର ରେସିପି ସବୁ ଦେଇଥାଏ। ସେଇ ବହି ବି ପଢ଼ିବା ପାଇଁ ବୋହୁତ ମଜା ଲାଗେ।
ହଁ।
ରୋଷେଇ କରିବା ପାଇଁ ଭଲ ଲାଗେନି?
ହଁ ରୋଷେଇ ମାନେ ପୁରା ମାନେ ଏତେ ବି ଭଲସେ ଶିଖିନି। ବସ୍ ଯେମିତି ଶିଖିଛି ଏବେ ବି ଶିଖୁଛି ଭଲସରେ। ତ ଏଇନା ମତେ ବୋହୁତ ଭଲ ଲାଗୁଛି ଟିକେ ଆଉ।
କଲେ ବି ତୁମର ଅଭ୍ୟାସ ହେଇଯିବ ଆଉ ଧୀରେ ଧୀରେ ଅଭ୍ୟାସରେ ପଡ଼ିଗଲେ ତାପରେ ତୁମେ ଭଲ କରିବ ଆଉ। ହୁଁ।
ହଁ କାରଣ ରୋଷେଇ ବି କଲେ ବୋହୁତ ଭଲ ଲାଗିବ। ତୁମକୁ ବି ନୂଆ ନୂଆ ସବୁ ଏକ୍ସପେରିମେଣ୍ଟ କରିବ କେମିତି କଣ?
ହଁ ଏବେ ତ ମୋବାଇଲରେ ସେ ସବୁ କିଛି କିଛି ମାନେ ଆସିଯାଉଛି ନା ଆଉ ମାନେ କାହାକୁ ଏତେ ହେଲ୍ପ ମାଗିଦେ ବି ପଡୁନି।
ହଁ ଠିକ କହିଲ। ଯାହାବି ଆମେ ନିଜେ ଦେଖିକି ହିଁ ବନେଇ ପାରିବା ନୂଆ ନୂଆ ଜିନଷ।
ହଁ ପା।
ତମକୁ ଆମ୍ବ ଖାଇବା ପାଇଁ ଭଲ ଲାଗେ ନା ନାଇଁ?
ହଁ ଆମ୍ବ ଆମର ଯୋଉ ଆସେ ଆହୁରି ଜାମୁକୋଳି ଆଉ ଖଜିର ହଁ ଖଜିର୍ କୋଳି ଆଉ ଆଉ ଏମିତି ବହୁତ ସାରା ଏବେ ଯୋଉଗୁଡା ସବୁ ବାହାରୁନି ଆଉ ଏ ଲିଚି ଏମ୍ ଏଇଭଳିଆ ସବୁ ଏଇନା ଭଲ ଲାଗେ ଆଉ।
ହଁ ଠିକ୍ କହିଲ। ଏବେ ତ ଚାଲିଚି ହିଁ ଖରାଦିନେ ହିଁ ସେଗୁଡ଼ା ସବୁ ମିଳିବ ଖାଇବା ପାଇଁ। ବହୁତ ଭଲ ଲାଗିବ। ଆଉ ଆମ ତମ ଘରେ ଆମ୍ବର ଆଚାର ପ୍ରସ୍ତୁତ ହେଇଚି ନା ନାଇଁ?
ହୁଁ ନାଇଁ ଆମ୍ବ ଆଚାର ଏବେ ହେଇନି। ଆର ବର୍ଷ ଯୋଉ ହେଇଥିଲା ଏବେ ବି ଅଛି ସେ
ହଁ ସେ ରୁ ହଁ ସେଇ ହବୁ ତ ଜିନିଷ ସେ ଖରାପ ହବନି ଆମେ ଯେତେ ଦିନ ରହିବ ବି ଖାଇପାରିବା ରଖିକି।
ଆଉ ଆପଣ ତମ ସେପଟେ ମାନେ କଣ ପାଗ କେମିତି ହେଇଚି ଏଇନା।
ହଁ ଏବେ ତ ସକାଳ ଟାଇମ୍ ଭଲ ଅଛି କିନ୍ତୁ ଖରାବେଳେ ତ ବହୁତ ଖରା ଆଉ ଗରମ ହଉଚି। ଅଁ ବାହାରକୁ ବି ବାହାରି ହଉନି ଏତେ ଗରମ୍। ଫୁଣି ଯେତବଳେ ଲାଇନ୍ ତ କଟି ଯାଉଚି ଆହୁରି ଗରମ
ଏବେଠୁ ମାନେ ଏଇ ଚାରଟା ପର୍ଯ୍ୟନ୍ତ ଖରା ହବ ପ୍ରବଳ।
ହଁ। ହଁ ବର୍ଷା ବି ଉଠଉଚି ଫୁଣି ଏତେ ଜୋରେ ଘଡ଼ଘଡ଼ି ବିଜୁଳି ମାରୁଚି ଯେ ଆଉ କୁହନି।
ସେ ପାଁ
ହଁ ପା ଏତେ ଜୋରେ ଖରା ହଉଚି ଖରାରେ ଜମା ବାହାରୁକୁ ଯିବା କଥା ନୁହେଁ ଯଦି ବାହାରୁକୁ ବାହାରିବ ସାଙ୍ଗରେ ନିହାତି ଛତା ଆଉ ପାଣି ବୋଟଲ ହେରିକା ନେଇକି ବାହାରିବା କଥା।
ହଁ। ଆଉ କେମିତି ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି ଆଉ ତମ ଘରେ ସମସ୍ତେ କିଏ କିଏ ଅଛନ୍ତି?
ହଁ ବହୁତୁ ଭଲ ଅଛନ୍ତି।
ହଁ। ଆଉ ତମକୁ ଚା ପିଇବା ପାଇଁ ଭଲ ଲାଗେ ନା କଫି ପିଇବା ପାଇଁ ଭଲ ଲାଗେ?
ଚା କି କଫି ମତେ ମାନେ ଘରେ ଦିଅନ୍ତିନି କିନ୍ତ ମତେ ଚା ବେଶୀ ଟିକେ ଭଲ ଲାଗେ। ମାନେ ଖାଲି ସେମିତି ଚା ପିଇତେ ଭଲ ଲାଗେନି ଚା ସହିତ ହୁଁ ଯାହାବି ବିସ୍କୁଟ ହଉ ହଁ କିଛି ପକେଇକି ଖାଇତେ ଭଲ ଲାଗେ ଆକ୍ଚୁଅଲି।
ହଁ ଭଲ କଥା।
ଆଉ ତମର ମାନେ ହଁ। ଆଁ ଯୋଉ ଆପଣଙ୍କର ଫ୍ୟୁଚର ରେ କୋଉଠିକି ଯିବା ପାଇଁ ତ ଗୋଟେ ଡ୍ରିମ ଥିବ ନା?
ହଁ ସେମତି ତ ମତେ ବୃନ୍ଦାବନ ଯିବା ପାଇଁ ବହୁତ ଇଚ୍ଛା ଅଛି। ଏବେ ତ କିନ୍ତୁ ଓଡ଼ିଶା ଭିତରେ ମତେ ସବୁଠୁ ଅଧିକ ଭଲ ଲାଗେ ପୁରୀ ଯେତବଳେ ଇ ଏମାନେ ସବୁବେଳେ ହିଁ ଯିବା ପାଇଁ ଇଚ୍ଛା ହୁ ତମକୁ ତମର?
ମୋର ଏଇ ମାନେ ସାଂସ୍କୃତିକ ଉପରେ ଦେଖିଲେ ମତେ ଆମ ଓଡିଶାରେ ପୁରୀ ଭଲ ଲାଗେ ପୁରୀ କଣ ଆମର ସବୁ ମନ୍ଦିର ସବୁ ଭଲ ଲାଗେ। ଦେଖିବା ପାଇଁ ନୂଆ ନୂଆ ମିଷ୍ଟ୍ରୀ ଜାଗା ଦେଖିତେ ବଢିଆ ଲାଗେ।
ହଁ। ଆଉ ଭବିଷ୍ୟତରେ କୋଉଠି ଯିବା ପାଇଁ ଅଛି ଇଚ୍ଛା?
ହୁଁ ଭାବିଷ୍ୟତରେ ଆଜ ଏ ଟେକ୍ନୋଲୋଜି ହିସାବରେ କହିବାକୁ ଗଲେ ମୁଁ ଜାପାନ ଯିବି।
ବଢ଼ିଆ।
କାହିଁକିନା ସେଠିକାର କାହିଁକିନା ସେଠିକାର ମାନେ ବହୁତ ଟେକ୍ନୋଲୋଜି ବହୁତ ବଢିଆ ନା ସେଇଥିପାଇଁ।
ହଁ ହଁ ଠିକ କହିଲ।
ନିଟ୍ ଆଣ୍ଡ କ୍ଲିନ ମାନେ ମତେ ଲାଗେ ଯେମିତି ପଚାଶ ବର୍ଷ ପରେ ଯେମିତି ପୃଥିବୀ ଦେଖାଯାଏ। ଜାପାନ ଏବେ ସେମିତି ଦେଖା ଯାଉଛି।
ହଁ ଠିକ୍ କଥା ଭଲ। ତମର ଫିଉଚର ଡେଷ୍ଟିନେସନ ଶୁଣିକି ବହୁତ ଖୁସି ଲାଗିଲା।
ହୁଁ।
ଆଉ ତମେ ଗଛ ଲଗାଅ?
ହଁ ଗଛ ଲଗାଏ।
ଆଚ୍ଛା ଏବେ ସବୁ ତମକୁ କୋଉ ଗଛ ସବୁଠୁ ଅଧିକ ଭଲ ଲାଗେ? ଫୁଲ କି ପନିପରିବା?
ହଁ ମାମା ଲଗାନ୍ତି ତ ପନିପରିବା ଗଛ ପ୍ରାୟ ହେଲା।
ହଁ।
ଆଉ କେମତି ସେଇଠି ମୁଁ ଟିକେ ସାହାଯ୍ୟ କରିଦିଏ ଆଉ
ହଁ ଭଲ କଥା।
କାହିଁକି ନା ପନିପରିବା ଟା ମାନେ ନିଜ ଲଗେଇଲେ ଭଲ ନା କି।
ହଁ ହଁ ଠିକ କହିଲ ଏବେ ବି ବର୍ଷା ହବ ବହୁତ ଭଲ ସେ ବି ହେଇଯିବ ସବୁ ପନିପରିବା ଆଗକୁ ତ ଶୀତ ଦିନ ଆସୁଛି। ଶୀତ ଦିନେ ବି ବହୁତ ସାରା ଭଲ ପରିବେଶ ହୁଏ। ବହୁତ ଭଲ
ହଁ ହୁଁ।
ପୁଣି ନିଜେ ତ ଛୋଟ ଛୋଟ ଜାଗାରେ ଚାଷ କରିକି ନିଜେ ଘର ପାଇଁ ବି କିଛି ରାସାୟନିକ ସାର ବି କିଛି ବ୍ୟବହାର କରିବନି ନିଜ ଘରେ ହିଁ ପ୍ରସ୍ତୁତ କରିବ ମାନେ ପଚା ସଡ଼ା ଜିନିଷ ପ୍ରସ୍ତୁତ କରିକି ହିଁ ବ୍ୟବହାର କଲେ ଆହୁରି ଭଲ ଗଛ ପାଇଁ ମାନେ ବଜାରରୁ କିଣୁଥିବା ପରିବାରଠୁ ତ ଘରେ ହିଁ ଇଏ କରି ଖାଇବା ଭଲ।
ଆଉ ତମକୁ ରୋଷେଇ କରିତେ ବହୁତ ଭଲ ଲାଗେ।
ହଁ ମୋତେ ବହୁତ ଭଲ ଲାଗେ ମୁଁ ବି ନିଜେ ନିଜେ ରୋଷେଇ କରେ ସବୁବେଳେ ମୋତେ ବହୁତ ଭଲ ଲାଗେ।
ଆଛା ତ କଣ